ହଁ ଏବେ ହଁ ସେଟା କଟିଗଲା। ସେ କଟିଗଲା, ହଁ ତମର ସବୁଗୁଡା ହେଇଛି ନା ଏମତି ରଜେକ୍ଟ ଗୋଟେ ଦିଟା ହେଇଯାଏ?
ନାଇଁ ମ ରିଜେକ୍ଟ ହେଇଛି ତିନିଟା ପରିକା।
ଭୟସ କଟ୍ ହଉଛି।
କଟ୍ ହଉଛି। ମୁଁ ସେଇତ ମୁଁ
ଛାତ ଉପରକୁ ଯାଉନାହାନ୍ତି।
ହଉ ଆଉ ମୁଁ ଯାଏ।
ହଉ
ଘରେ ନା
ଏବେ ଶୁଭୁଛି?
ହଁ ଶୁଭିଲା।
ହଁ ଆମ ଘରେ ମାନେ ଏମିତି ଆଉ ଗୋଟେ ଏରିଆ ଏଠି ଜିଓ ନେଟୱାର୍କ ପାଇବନି ମାନେ ଦୁନିଆ ସାରା ସବୁଆଡେ ଜିଓ ଚାଲିବ ଏଠି ଜିଓ ଚାଲିବନି।
ହୁ ଆମର ଏଠି ଜିଓ ଚାଲୁନି ଚାଲୁଚି।
ହଁ ଆମର ଦିଟାଙ୍କ ଚାଲିବନି ଭୋଡା ଫୋନ୍ ଚାଲିବ ଯୋଉଟା କି ଆଉ ଦୁନିଆରେ କୋଉଠି ଚାଲିବନି।
ହୁଁ। ହଁ ହଁ
ତଥାପି ଟିକେ ଟିକେ କଟ ହଉଛି।
ହଁ।
ସିମ୍ ଟାକୁ କାଢ଼ିକି ଫିଙ୍ଗିଦିଅ
ହାଲୋ ଏ ମା ରେ ମୋତେ ଚିଡଉଚି। ହାଲୋ ହ୍ୟାଲୋ।